କଣ କରୁଛ? କେତେବେଳେ ଯିବୁ? ମୁଁ ଏଇଠି ବସିଛି ଆଉ ରୋଷେଇ କରିବି ଯାଉଛି, ଏଇନା ରୋଷେଇ କଣ ହବ?
ରୋଷେଇ ଆମର ସରିଲାଣି।
ଶୋଇଲାଣି ଆଜି ଆଇଟ ମୁଁ କଣ ମ?
ପିଠା, ରୁଟି, ଆଉ ତଡ଼କା।
ଘରେ ସବୁ କିଏ କିଏ ଅଛନ୍ତି?
ଘୋରେ ଅଛନ୍ତି ସମସ୍ତେ ଶାଶୁ, ଶ୍ୱଶୁର, ଦିଅର, ଯା ସଲୁ
ହୁଁ।
ତମର?
ଆମର ସ୍ଵାମୀ, ସ୍ତ୍ରୀ, ଶଶୁର।
ଶଶୁର ତମ ପାଖରେ?
ଶଶୁର ନାଇଁ ସିଏ ଅଛନ୍ତି ଏ ଗାଁ ରେ। ଆମେ କଟକ ରେ ଆସିକି ଭଡ଼ାରେ ଅଛୁ ସେ ଗାଁ ରେ ଅଛନ୍ତି।
ଆଉ ବର୍ଷା ସେଆଡେ ହୋଉଚି?
ହଁ ଜବର ବର୍ଷା ହୋଉଚି। ଏବେ ତମ ଆଡ଼େ ବର୍ଷା ହୋଉଚି ଏ ବିିକା?
ଏବେ ଛାଡ଼ିଚି ଦିନ ଜାକ ଅଛି ପୁରା ଜୋରରେ ହେଇଚି ବର୍ଷା।
ଆମ ଆଡ଼େ ଦିନ ଯାକ ହେଇଚି ଆଉ ଏବେ ବି ହୋଉଚି।
ଓହୋ।
ଆଉ କଣ ଖାଇଚ?
ପିଠା ସନ୍ଧ୍ୟାବେଳେ ପିଠା ଚାହା
ହଁ ଆଁ।
ଆଉ ରଜ କଣ କେମିତି ହେଲା?
ରଜ ଭଉଣୀ ମାନେ ଆସିଥିଲେ ମଜା ମସ୍ତି ହେଲା ପାର୍କ ଗଲୁ ବୁଲିଲୁ। ପିଠାପଣା ସବୁ ହେଲା। ଖା ପିଅ କଲୁ ପାର୍କ ଯାଇକି ବୁଲିକି ଆସିଲୁ ଧଉଳିଗିରି ଯାଇଥିଲୁ ବୁଲିବାକୁ।
ହଁ।
ହୁଁ ତମେ କୁଆଡ଼େ ଯାଇଥିଲ?
ଆମେ ଯାଇଥିଲୁ କୁଆଡ଼େ କଟକ ରଜ ମହୋତ୍ସବ ଆଉ କୁଆଡ଼େ। ଗଲା ବେଳକୁ କିଛି ନଥିଲା ମାନେ କଣ ହେଇଚି ଏଇଁ ଦିନ ବେଳେ ଆମେ ଯାଇଥିଲୁ ନା ସେ ରାତିରେ ବୋଧେ ପ୍ରୋଗ୍ରାମ ହୋଉଥିଲା। ଦିନବେଳା ଗଲା ବେଳକୁ ଯାହାେ ଗୋଟେ ଗୋଟେ ଷ୍ଟଲ ସବୁ ଖୋଲା ହେଇଥିଲା। ଏତି ଖାଲି ଖାଇବା ପିଇବାଷ୍ଟଲା ଆଉ କିଛି ପଡିନଥିଲା।
ତମର ଏଥର ରଜରେ ରଜରେ ଏଇଥର କଣ କଣ ପିଠା କରିଥିଲ?
ରଜରେ ମୁଁ ଆମ ଘରକୁ ପଳେଇଥିଲି, ପିଠା ଏତେ ହେଇ ହେଇଥିଲା ଆରିସା ହେଇଥିଲା।
ହଁ।
ଆଉ ଚକୁଳି ଆରିସା କାକେରା ଏଗୁଡା ଆଉ। ପୋଡପିଠା ହେଇଥିଲା ପୋଡପିଠା ହେଇନଥିଲା ପୋଡପିଠା ଖିଆ ହେଇଥିଲା। ଆଉ ଆଉ କଣ ଆଉ ଭଲ ଅଛନ୍ତି ସମସ୍ତେ।
ସମସ୍ତେ ଭଲ ଅଛନ୍ତି।
ଆଉ ଆଗୁକୁ ଖୁଦୁରୁକୁଣୀ ଆଉ ଏଉ ଏଇନୁ କୋଉ ଗାଁକୁ ଯିବ।
ହଁ ଓଷାକୁୁ ଖୁଦୁରକୁଣୀ ଗାଁକୁ ଯିବି।
ଲାଷ୍ଟ ପାଳି।
ହଁ ଲାଷ୍ଟେ ପାଳି।
ଅଃ ଏଡ଼ା ଫାଷ୍ଟ ନା ସେକେଣ୍ଡ ଏଁ ବାହାଘରର।
ବାହାଘର ଏଇଡ଼ା ସେକେଣ୍ଡେ।
ଅଃ। ଘରୁ ଆସିବେନି କି ଘରୁ ଆସିବେ ନା ଖୁଦୁରୁକୁୁଣୀକି।
ହଁ ଘରୁ ଆସିବେ ସେ ଦେଇକି ଗଲା ପରେ ଯାଇକି ଟିକେ ବୁଲି ଆସିବା କଥା ଆଉ।
ହୁଁ ଘରୁ ଏଇଠିକି ଆସୁଛନ୍ତି ନା ଶାଶୁ ଘର୍ ଠିକି।
ନାଇଁ ଏଇଠିକି ଆସୁଛନ୍ତି। ମୁଁ ଯେତେ ସେଠି ଥିଲି ସେଠି ଆସିଥିଲେ ତାପରେ ଆଉ ଅବିକା ମୁଁ ଏଠିକି ଆସିଛି ଏଠିକି ଆଉଛନ୍ତି।
ଆଉ ହେଟି ସବୁ ବଡ ଫ୍ୟାମିଲି।
ହଁ ବଡ଼ ଫାମିଲି ଚାରଟା ଖୁଡ଼ି ଶାଶୂ। ଆଉ ଗୋ ଜଣେ ବଡ ଶାଶୁ ଅଛନ୍ତି ଆଉ ଚାରି ଜଣ ତାଶୁର ଖୁତାଶୁରଙ୍କର ସିଏ କେତେଟା ତାଙ୍କର ଏମିତି ଆମର ଟୋଟାଲି ପଇଁତିରିଶ ଜଣ। ହିସାବ କଲେ ପଇଁତିରିଶି ଉପୁରୁକୁ ହେବେ ପଛେ କମ୍ ନା ଛୋଟୋ ପିଲା ମିଶି
ଯେ ହଁ ପିଲା ସବୁ ମିଶିକି ହଁ।
ସମସ୍ତେ ଅଛନ୍ତି ହଁ ଆମର ସମସ୍ତେ ଯେଝା ଯୁଆଡ଼େ ସବୁ ସମସ୍ତେ ଭଡ଼ାରେ ଅଛନ୍ତି ଯୋଉ ଦିନ ଏକାଠି ହୋଉ ଚୁ ଗୋଟେ କାମ କାର୍ଯ୍ୟ ପାଇଲେ।
ହଁ ତାକୁ ନାଇଁ ଉଁ ତା ମାନେ କାମ ଉଁ ଯୋଉ ଯାହାବି କାମ କାର୍ଯ୍ୟ ପଡ଼େ ଯଦି ରୋଷ ସେଇଆ ନ ଆଣିଲ ମାନେ ପୁରା ମଲ।
ସେୟା ନୁହେଁ ଘରେ ହୋଉଚି କିନ୍ତୁ ଯୋଉ ଭୋଜି ଭଳିଆ ଡେକେଚି ନୁହଁ ଖାଲି ସେମିତିଆରେ ବସୁ ହୁଁ।
ଅଃ ଆଉ ହେଠି କଣ କେମିତି ଭଲ ଲାଗୁଛିଟି।
ହଁ ଭଲ ଲାଗୁଛି ଏଠି ପାଖେରେ ପାର୍କ ଅଛି ମନ୍ଦିର ଅଛି ଭଲ ଲାଗୁଛି ବୁଲିବାକୁ।
ଉଁହୁଁ।
କୁଆଡେ କୋଉ ଦିନ ଏୟାଡେ ଆସିବ ବୁଲିବା ଏଇନା ରୋଷେଇ ଆଜି ରୁଟି କରିବି ରୁଟି କି ଭଜା।
ଦି ଜଣ ମଣିଷ ତ ଆଉ ନାଇଁ ରୁଟିକୁ ଭଜା ଆଉ। ହଉ ଆଉ ବାହାର ଖାଇବା ଖିଆ ହେଲାଣି ନା ଖିଆ ହେଇନି।
କଁ କହିଲ।
ବାହାରରେ କିଣା ହେଇକି।
ନାଇଁ ନାଇଁ ନାଇଁ ମୁଁ ବାହାର ଦିନ୍ସ କିଛି ଖାଉନି।
କିଛି ଖାଅନି ନାଇଁ ହୋଉ ଭଲ ଘରେ ବନେଇକି ଖାଇବ ବଢିଆ।
ଆଉ ପୁଅ କଁ କରୁଛନ୍ତି।
ପୁଅ ଯାଇଚି ଆମ ଦାଦାଙ୍କ ଘର ଆଡେ ଯାଇଚି ନେଇକି।
ଲାଇନ୍ ଅଛି।
ହୁଁ ଆମ ଆଡେ ଲାଇନ୍ ଅଛି ସେପଟେ ଲାଇନ୍ ନାଇଁ ଆମ ଏପଟେ ଲାଇନ୍ ଅଛି।
ଲାଇନ୍ ଅଛି।
ଲାଇନ୍ ନାଇଁ ଯେ ଏପଟେ ପୁଅ ଟା ଖାଲି କାନ୍ଦୁଚି କାଲି ଇଁ ଆସ୍ ଥିଲେ ତା ମାମା କୁ ସାନ ଆଜି ଦି ଜଣ ଯାକ ଆସିଥାନ୍ତେ ଯେ ଆଜି ଆଉ ଆସିଲେନି।
କାହିଁକି
ଆଜି ବର୍ଷା ହେଲା ବର୍ଷା ହେଲା ଯୋଉ ସିଏ ଆଉ ଥଣ୍ଡା ଥଣ୍ଡା ଟିକେ ଲାଗିଲା ଥଣ୍ଡା ଲାଗିଲା ରହିଗଲେ ଆଉ କାଲି ଆସିବେ ବୋଧେ ମା ପୁଅ ଏମାନେ ଆସିବେ
ତମେ ଖୁଦୁରୁକୁଣୀକି ଘରକୁ ଯିବନି
ବାପା ମା ଖୁଦୁରୁକୁଣୀକୁ ନାହିଁ
ତମ ଗାଁରେ କେମିତି ଖୁଦୁରୁକୁଣୀ ହୁଏ
ଗାଁରେ ହଁ ଖୁଦରୁକୁୁଣୀ ହୁଏ ଯେ ଖୁଦରୁକୁୁଣୀ କାହିଁ ଆଉ ଯାଉଛି ଖୁଦୁରୁକୁଣୀ ମଜା ଝିଅ ବେଳେ ନା ଆଉ ଏନାକି କି ମଜା ଖୁଦୁରୁକୁଣୀ ବାହାହେବାପରେ
ତମ ଆଡେ ରାତିରେ ଫୁଲ ତୋଳି ଯାଆନ୍ତିନି
ଉୁଁ
ତମ ଆଡେ ରାତିରେ ଫୁଲ ତୋଳି ଯାଆନ୍ତିନି
ଆମଆଢେ ନାଁ
ଆଉ
ଆମୁଁ ନିଏନି ସବୁବେଳେ ହ ଓ ହୋ ହାଲେ ଶୁଭୁନି
ଶୁଭୁଛି
ଓହୋ ହୋ ହଉ କିଛି ନାହିଁ ଆମ ପୁଅଟା ଯାଇଛି ଦାଦାଙ୍କ ଘର ଆଡେଯେ
ହୁଁ
ଆସିଲେ ଏଇନୁ ପଢିବ ଟିକେ
ଆଉ ତମ ଦିହପା ଭଲ ଅଛି ଘରେ ସମସ୍ତେ
ହଁ ଭଲ ଘରେ ସବୁ ଭଲ
ଭାଇନା କଣ କରୁଛନ୍ତି
ହଁ ଏ ମୁଁ ଆସିଲି
ଆସିଲେ
ଏଇନା ଆସିଲେ ଯାଇଥିଲେ ଡ଼ିଇଟି ଏଇନୁ ଆସିଲେ ଆଜି ବର୍ଷା ହଉଥିଲା ଯେ ସନ୍ଧ୍ୟାବେଳୁ ଆସନ୍ତେଣି ବର୍ଷା ହଉଥିଲା ସେ ଆଉ
ଆଜି ତମର ଦିପହରେ କଣ ରେଷେଇ ହେଇଥିଲା
ଦିପହରେ ହେଇଥିଲା କଣ ଭାତ ଡାଲି ଆଳୁ ପୁଟଳ କଷା ଦହି ବାଇଗଣ ଆଉ ଆଉ କଣ ହେଇଥିଲା ଆଉ କଣ ସେତିକି ତ ପାମ୍ପଡ ହେଇଥିଲା ଆଉ ଏମତି ଆଉ
ଆମ ଆଡ଼େ କେଉଁଦିନ ଆସୁନ ବୁଲି ଚାଲିକି ଯିବ
ତମ ଆଡେ ପ୍ରାୟ ଯାଉଛି
ଆଉ ତାହେଲେ ଆମ ଘରକୁ ଆସିବ
ହଁ ସେଇପଟ ଦେଇକି ଆମେ ଆସୁଛୁ ନା ସେ କୋଉଠି ରହୁଛ କଣ ବୋଲି ଆଉ ମୁଁ ଆଉ ଜାଣିନି କିନ୍ତୁ ପଚାରୁଥିଲି ଯୋଉ କହୁଥିଲା କୋଉଠି ରହୁଛ କଣ ରହୁଛ ବୋଲି ମୁଁ ଆଉ ଯାଣିନି କିନ୍ତୁ ହେଇପଟେ ଦେଇକି ମୁଁ ଆସୁଛି ପରେ ପଚାରିଲାରୁ ମତେ କହିଲେ।
ଆ ଏଠି ଭଲ ସବୁ ନାଇଁ। ଏକୁିଟିଆ ଫ୍ୟାମିଳି ନାଇଁ କିଛି ନାଇଁ ଟେନସନ ନାହିଁ।
ନାଇଁ କିଛି ନହି କିଛି ନାଇଁ ସବୁ ଭଲ।
ହୁଁ ହୁଁ। ହଉ। ଆଉ ଶୋଉଛ କେତେବେଳେ ଶୋଉ ଶୋଉ
ସବୁ ନାଇଁ ଏଗାର ହେଲେ ମୋବାଇଲ ଦେଖା ଦେଖି କରିକି। ଖାଦ୍ୟ କରିକି ଶୋଇଲା ବେଳକୁ ରାତି ଏଗାର।
ସତେ ଏଗାର ସମସ୍ତଙ୍କ ଘରେ ସେ ଏଗାର ସାଢେ ଏଗାର।
ହୁଁ।
ହୁଁ ଆଉ। ଆଉ କଣ ଆଉ ଘରେ ସମସ୍ତେ ଏଠି ହି ଭଲ ଅଛନ୍ତି?
ହଁ ସେଠି ଭଲ ଅଛନ୍ତି ଏବେ ଯାଇ କାଲି ପହର ଦିନ ଯାଇଥିଲି। ଦେଖିବାକୁ ଶଶୁରଙ୍କୁ ନାହିଁ ଗାଁ କୁ।
ଓଃ ହୋ। ଏଇନା ତ ହେଲା ବେଳେ ପୁରା ପରିବା ଭର୍ତ୍ତି ହେଇଥିବ ଆଉ ନାଇଁ।
ହୁଁ।
ଇଆଡେ ସବୁ ଚାଷ ହୋଉଛି ନାଇଁ।
ଇଆଡେ ହୁଁ ସିଆଡେ ତାଙ୍କ ଆଡେ ହଁ ହଁ ଗାଁ ରେ ଚାଷ ହଉଛି।
ଓଃ ହୋ। ହେଲେ ତ ଚାଷବାଷ ମାନେ। ଏଇ ଏବେ ମାର୍କେଟ ରୁ କିଣା ପରିବା ଅପେକ୍ଷା। ଗାଁ ପରିବାର ମାନେ ପରିବା ଗୁଡା କିଛି ଟେଷ୍ଟ ଲାଗୁନି। କିଣିକି ଯେଉଁଗଡ଼ା ରୋଷେଇ ହେଉଛି ଯାହାବି। ବାରି ପାରିଥିଲେ କରିବ ପରିବା ପରିବା ଆଣିବ ଖାଇବ।
ତମର ସେଇଠି ବାରି ଅଛି?
ହୁଁ ଅଛି ଯେ ଆମ ଘର କି ନାଇଁ। ଆମ ଘରେ ନାହିଁ ସେପଟରେ ଅଛି। ହ ତମେ ଏଇ ଯୋଉ ରହୁଛ ଭଡାରେ ର
ହଁ ହଁ ଯୋଉ ହଁ ଛାତ ଉପରେ। ଦିଇ ମହଲା ଘର ଆମେ ତଳେ ଟାରେ ରହୁଛୁ ଉପରେ ଏ ବାଟ କିଏ ଚଢିକି ଯାଇକି ପାଣି ଫାଣି ଦବ ଯିଏ ଉପରେ ରହୁଛନ୍ତି ସିଏ କେତେ କଣ ଲଗେଇଛନ୍ତି ଛାତ ଉପରେ।
ହଁ।
ହଁ ତାଙ୍କର କଲରା ହଉଛି ଜହ୍ନି ହଉଛି ଆଉ କଣ ପୋଇ ଶାଗ ମୁଁ ଦେଖିଛି। ଆଉ ସବୁ ଫୁଲ ଗଛ ଲଗେଇଛନ୍ତି ଠାକୁର ପୂଜା କରିବାକୁ।
ହଁ ସିଏ ବି ଭଡାରେ ରହୁଛନ୍ତି।
ହଁ ସିଏ ବି ଭଢାରେ ରୋହୁଛନ୍ତି ବଡ ଛ ବଡ ଛାତ ଟେ ହଁ ସେ ମୁଁ ଲଗେଇଲେ କଣ ସେ ମନା କରିବ କିନ୍ତୁ ଏତେ ଉପରକୁ ଯାଇହବନି। ଚଡ଼ିକି ତାଙ୍କର ସେ ପାଖ ପାଖରେ ବିଲିକା ସବୁ କାମ କରୁଛନ୍ତି ବିଲିକା ସେ ଲଗେଇଛନ୍ତି।
ହୁଁ ଆ ଏତେ ଉପରକୁ ଯାଇହବନି। ଏ ଆମର ତ ଏଠି ଏତେ ଉପରକୁ ଲୁଗାସୁଖେଇ ଗଲା ବେଳକୁ ମାନେ ଧଇଁସଇଁ ଲାଗୁଛି ଉପରକୁ ଗଲା ବେଳକୁ।
ଅ ହଉ ନା ନା ମୁଁ ରଖୁଛି ହଁ। ଆଉ ସିଆଡ଼େ ମୁଁ ରଖୁଛି ଆଉ ଆଉ ଟିକେ ଗଲେ ଫୋନ୍ କରିବି।
ହଉ।